ତା ପୋତୁର କରରୁଚନ୍ତିଲୋ ଘଣ୍ଟା ଉଁ
ହାଲୋ।
ହାଲୋ।
ହଁ କୁହ।
ଲଟ୍ ପେନ୍ ରେ ହାଲୋ ହୁଁ। କେବ୍ କେବେ ସରିଲା?
ହଁ ସେ ଏବେ ସରିଗଲାଣି।
ହ ଆମର୍ ତ ଏଇ ଖିଆପିଆ ସରିଲା। ଏ ଛୁଆ ତାଙ୍କର ଶୋଇନାହାନ୍ତି। ତାଙ୍କ ଆଖିକି ନିଦ ନାହିଁ ଶୋଇ ନାଇଁ
ହଁ।
ନାଓ
ହଁ। ବର୍ଷା ହେଇଚି?
ନାଁ ବର୍ଷା ଟା ଏବେ ଟିକେ କମିଚି।
ହଁ।
ଲାଇଟ୍ ମାରେ, ଆ ବର୍ଷାଟା ଏବେ ଟିକିଏ କମିଚି।
ହୁଁ।
ହଁ ପଦାକୁ ଆସିଥିନି ସେ ଲୁଗାପଟା ରାକ ସନ୍ଧ୍ୟା ବେଳୁ ଟିକେ ଛାଡି ଛାଡିଥିଲା ପଦାରେ ଟିକେ ଖେଳେଇଦେଇଥିଲି ମୁଁ କହିଲି ଟିକେ ପଦା ପବନ ଟିକେ ବାଜୁ, ହୁଁ ହେ ତୋଳିକି ନେଇଯିମି ଘରେ ଫେରେ ପକେଇମି।
ହଁ।
ହଁ। ଚତୁରୁ ମାସିଆରେ ତ ସେଇଆ ଆଉ ଘରକୁ ନେବ ପଦାକୁ ନେବ ହଁ
ହଁ।
ହୁଁ।
ଆଉ ସାରିଲେଣି।
ହୁଁ।
ମୁଁ କହିଲି ଝିଅ ପୁଅ ଖାଇ ପିଇ ଶୋଇଲେନି।
ହଁ ଝିଅ ପୁଅ ଖାଇଲେ ଖାଇସାରିକି ଶୋଉନାହାନ୍ତି ବସିକି ମୋବାଇଲ ଦେଖୁଛନ୍ତି ଧିଆଙ୍କ। ହଁ ତା ବାପା ପାଟି କରୁଛନ୍ତି ମୋବାଇଲ ଦେଖାନା ଦେଖାନା। ଆଉ ଟିକେ ଯାଉ ଆଉ ଟିକେ ଯାଉ ଏମିତି ଖାଲି ହେଉଛନ୍ତି।
ଉଁ ହୁଁ।
ହୁଁ। ଉଁ ହୁଁ ଆମର ଏତେ ବର୍ଷା। ହେଲାଣି ଯେ ଗୋଟେ ଗଛ ତାର ମୂଳ ଧୋଇକି ଉପୁଡିଗଲା।
ହୁଁ।
ହଁ।
ଆଉ ତମ ବହୁତ ତମ ପୋଖରୀରେ ତ ମାଛ ଉଠୁଥିବ ବର୍ଷା ହେଇଛି ଏତେ।
ହଁ ବା ସେଟା ତ ରାତିରେ କାଲି ଉଠିଥିଲା ଆଜି କଣ ହବ କେଜାଣି ଉଠିବେ କି ନାହିଁ। ସେଟା ଟିକେ ଗୋଟେ ଛୋଟିଆ ମାନେ ବେଶୀ ବଡ ଆକାର ନୁହଁ ଗଡିଆଟା ତ ଆ ଏବେ ହୁଁ।
ସେୟା ଆଉ।
ହଁ ସେ ପାଣି ଅଳ୍ପିକାଦେହରେ ଫୁଲ ହେଇଗଲେ ସେ ତାର ମାଛ ଯାହାଥିବ ଉଠିବ।
ଚଉକାରେ ଅଳ୍ପ ପାଣି।
ହଁ।
ପ୍ଲେଟେ।
ଯାଇଥିନି ହେଦିନ ମେଡ଼ିକାଲେ।
ହଁ।
ହେ ଟ୍ରେନରେ ଆମେ ଯାଇକି ବସିଛୁ କିଛି ବାଟ ଯାଇଛି। ଦି ଜଣ ହ। ହଁ ଲାଗିଗଲେ ତାଙ୍କର ପାଟି ମୁଣ୍ଡ ଯେ ମୁଣ୍ଡ ଖରାପ କ ପାଟି ମୁଣ୍ଡ ଲାଗିଗଲେ ଟ୍ରେନ୍ ଭିତରେ ସିଏ କହୁଛି ମୁଁ ମିଡିଆ ବାଲା କୁ ଡାକିବି ଇଏ କୋହୁଛି ମୁଁ ମହିଳା କମିଶନ କୁ ଡାକିମି।
କିଏ କଣ କଲାକି?
ଲାଗିଲେ ହଉଛି ତାଙ୍କର। ଏଇ ବହି ଯୋଉ ଭୁଲ ବାହାରିଚି ସେ ଇଏ ଇଏଡାକୁ ମାନେ ଇଏ ଏ ମନ୍ତ୍ରୀ କି ସପୋର୍ଟ କରୁଛି, ସେ ସେ ମନ୍ତ୍ରୀ କି ସପୋର୍ଟ କରୁଛି। ଏମତି ହଁ ସେ ସପୋର୍ଟ କରାକରି ଭିତରେ ତୃତୀୟ ଲୋକ ଜଣେ କହିଲା ଯେ କଣ ପାଇଁ ଆମେ ଡିଷ୍ଟର୍ବ ହଉଛୁ ତୁମେ ଗେଜେରେ ଗେଜେରେ ହଉଛ ଚୁପ୍ ଚାପ୍ ଯାଅ ହଁ ସାଇଲେଣ୍ଟଲି କଥା ହୁଅ। ସେ କହିଲା ତମର ଯଦି ଡିଷ୍ଟର୍ବ ହଉଛି ଯାଅ ଘରକୁ ପଳାଅ ଲାଗିଗଲେ। ଲାଗିଗଲେ ପୁରା ଝଟା ପଟା ଲାଗିଗଲେ। ହୁଁ ଦି ଘଣ୍ଟା କାଳ ଲାଗିଲେ ଯେତିକି ସମୟ ବସିଲୁ ଟ୍ରେନରେ ସେତିକି ସେତେବେଳ ପର୍ଯ୍ୟନ୍ତ ତାଙ୍କର ଲାଗିଛନ୍ତି ତାପରେ ଆମେ ଆମର ଓହ୍ଲେଇ ପଇଲୁ। ସିଏ ତାଙ୍କର ଆଗକୁ ଯାଇଥିବେ ଆଉ।
ହୁଁ। ହଁ। ସକାଳେ କେତେ ଭୋରୁ ଉଠ?
ସକାଳୁ ମୁଁ ଉଠେ ସାରଙ୍କ ଡ୍ୟୁଟି ଅନୁସାରେ।
ଓ ହୋ ହୁଁ। ତାଙ୍କର କେତେବେଳେ ଡ୍ୟୁଟି ଥିବ ସେଇ ଅନୁସାରେ ଉଠୁ ଭୋରୁ ଥିଲେ ଛଅଟା ସୁଦ୍ଧା ଶୀଘ୍ର ପାଞ୍ଚଟା ସୁଧା ଉଠିବେ ଆଠଟାରେ ଥିଲେ ଛଅଟା ସୁଦ୍ଧା ଉଠିବେ ଏଇଆ ଆଉ।
ହୁଁ ସେ ଛଅଟାରେ ଯାଆନ୍ତି ମୁଁ ସେ ସାଢେ ସାତଟାରେ ଉଠେ।
ହୁଁ।
ଉଁ।
ନା ଆମେ ଏତେ ଜଲଦି ଉଠୁନା। ଟିକେ ଲେଟ୍ କରିକି ଉଠୁ ସାଢେ ପାଞ୍ଚଟା ପାଞ୍ଚଟା।
ତ ସେ ଯାଆନ୍ତି ଆମର ପୁଣି ଗାଧେଇ ଫାଧେଇକି ଉଁ ସପନ ସହରେ ଗୋ ହଁ।
ମୁଁ ଗାଧେଇ ଫାଧେଇ କରୁ ବୋଲି ଟିକେ ଜଲଦି ଉଠିବାକୁ ପଡ଼େ ଆଉ।
ହଁ। କାମ ଆଉ କଣ କରିବା
ହଁ।
ନାଇ ରାତିରେ ବାସନ ମଜାମଜି ସାରିଦିଏ।
ହଁ ଆମ ରାତିରେ ସବୁ ଖିଆପିଆ ବାସନ ମଜାମଜି ସବୁ ସାରି । ମୁଁ ଖାଲି ଗଧୁଆ ପାଧୁଆ ନହେଲେ
ମୁଁ ଏଇ ବାସନ ମାଜାମଜି ଖାଲି ସାରିଦିଏ। ବାସନ ମଜାମଜି ସାରିଦିଏ ସକାଳୁ ମୁଁ ଉଠିଲା ବେଳକୁ ଯାଆ ଖରିକି ଦେଇଥିବ ବାହାର ସେ କରେଇ ଦିଅନ୍ତି। ଉଠିଲେ ଖାଲି ହଁ ଉଠିଲେ ଖାଲି ପାଣି ଫାଣି ଆଣା ଉଣି ହବ।
ପାଣି ତ ଟିକେ ଏବେ ଆଣିପାରୁନି ବେଶୀ ଦେହ ଖରାପ ହୁଏ। ତା ବାପା ପାଣି ପାଣି ଦିଅନ୍ତି।
ହଁ।
ଛୁଆ ତାଙ୍କର ଉଠିଲେ ବ୍ର ହେଲେ ତାଙ୍କ ଟିୟୁସନ ଖାଇକି ଯିବା ପାଇଁ ଟିଫିନ୍ ତିଆରି କରେ ଯାହା କରିବା କଥା କରେ ଆଉ।
ଆ ଛୁଆ ଟ୍ୟୁସନ୍ ଯିବେ ଟିଫିନ୍ ପିଫିନ୍ କରାହଉଥିବ।
ହଁ।
ହୁଁ। ଭାତ ଖାଇଲେ ନା ରୁଟି ଖାଇଲ?
ନା ଆଜି ଭାତ ଆଜି ଭାତ ଖାଇଦେଲେ ପାଣି ଭଲ ଲାଗିଲାନି ଦେହ, ମୁଁ ଏ ରୋଟି ଫୁଟି କରିପାରିବିନି ଟିକେ ଭାତ ଖାଇଦବା ଆଜି। ଭାତ ଖାଇଦେଲେ।
ହଉ।
ରୁଟି ଟା କୁ ଆଣି ଦଳିବାକୁ ପଡିବ, ଫେରେ ବେଲିବାକୁ ପଡିବ, ଫେରେ ସେଖିବାକୁ ପଡିବ ସେ ତିନିି ଗୁଣା। ଅବଶ୍ୟ ପରଟା ଫରଟା କରିଦିଅନ୍ତି ଛୁଆ ଙ୍କ ପାଇଁ ମୋର କିନ୍ତୁ ରୁଟି ଯାହାବି ହେଲେ ମୋ ପରଟା ଫରଟା ଖାଇଦେଲେ ଭଲ ଜିନିଷ କିଛି ମୋର ବାହାରି ପଡିବ ସଙ୍ଗେ ସଙ୍ଗେ ଗ୍ୟାସ୍ ଟା।
ହୁଁ।
ହୁଁ।
ହ
ହୁଁ। ଆଉ
ହଉ
ହୁଁ।
ଆଉ ପୋଖରୀରେ କେତେ ମାଛ ଉଠନ୍ତି?
କଣ କହିଲ?
ତାଙ୍କ ପୋଖରୀରୁ କେତେ ମାଛ ଉଠନ୍ତି।
ହେ ସେଇ କଉ ଏ ଶେଉଳ ଟାଙ୍ଗିଆ ଏସବୁ ଉଠନ୍ତି। ଆର ବର୍ଷ ମାଛ ଛଡା ହେଇଥିଲା ଟିକେ ବେଶୀ ବଡ ବଡ ମାଛ ଉଠିଥିଲେ। ଏ ବର୍ଷ କାଇଁ ଛୋଟ ଛୋଟ ମାଛ ଉଠଲେଣି କି ବେଶୀ ଆହୁରି ପାଣି ହେଲେ ଯାଇକି ଉଠିବେ କି କହି ହଉନି।